ଓଃ, ହଁ ଏଇଥିରେ କରିବୁ ଆଁ।
ଏଇଥିରେ, ଏଇଟା ତ ସେଇଟା ନୁହ, କହିଲୁ?
କଣ କରୁଛ, କଣ କରୁଛୁ? କଣ କରୁଛୁ?
ହୁଁ ବାହାରକୁ କୋଚିଂ ଯାଇଥିଲେ ଆସିଲି।
ଭାଇ
କଫି ଜଷ୍ଟ ପିଇକି ଆସିଲି ଆଉ।
ପଳିଆ ଆଉ, କଫି ଖାଲି ତମେ ପିଅ କଫି ପି ପି
ମୋର ମୋର କଫି ଟା ହଉଛି ନିହାତି ଦରକାର। ମୋ ମୁଣ୍ଡ ବିିନ୍ଛ କପି ନ ପି ବି ଯଦି କଲଡ କଫି ଖାଲି ବାହାରେ ମୋର କୋଲଡ କପି ନିହାତି ଦରକାର।
ମୋ ଦେହ ଖରାପ ହବ?
ମୁଁ ଘରେ କୋଲଡ କଫି ପିଏ, ପିଇଲେ ବି ବାହାରେ ସେଇଦିନ ପିଇବି, ମୁ ସେଇଦିନ ଯଦି ଘରେ ବି ପିଇଥିବି ନା ବାହାରେ ପିଇବି।
ହୁଁ ଆ
କୁ, ହଁ, କଣ? ହଁ କହିଲ, ହ୍ୟାଲୋ। ହ୍ୟାଲୋ। ଓ ହ୍ୟାଲୋ, ତମର ନେଟ୍ ସ୍ଲୋ ଅଛି, ଆଇ ଥିଙ୍କ୍ କିଛି ଶୁଭା ହଉନି।
ହ
ହ୍ୟାଲୋ।
କହୁନୁ।
ଓ
ହାଲୋ। ହଁ ତମେ କହୁନ କଣ କିଛି ମୁଁ ହାଲୋ ହାଲୋ କହୁଚି ସେତେବେଳୁ?
ମୁଁ ବି ଭଲ
ହାଲୋ। କଣ ତମର ନେଟୱାର୍କ ସ୍ଲୋ ଅଛିକି? ମୋରତ ପୁରା ଠିକ୍ ଦେଖଉଛି ମୋର ନେଟୱର୍କ ଅଛି। ଉଁ ହଁ ମୋର ନେଟୱାର୍କ ଠିକ୍ ଅଛି ତମର ନେଟ ର ଠିକ୍ ନାହିଁକି? ହଁ ତମର ସେପଟୁ ଗଡ଼ଗଡ଼ ସବୁ ଆଉଚି।
ସୁବା ହଉନି ଠିକିସେ?
ମୋରବିତ ଠିକ୍ ରହୁଚି।
ଦେଖୁଉଚି ତକଣ ପାଇଁ କେଜାଣ ମୁଁତ ମୁଁ ବାହାରେ ଅଛି। କିନ୍ତୁ ମୋର ଠିକ୍ ଚାଲିଚି ବାହାରେ ନେଟ ହଁଏବେ କିନ୍ତୁ କ୍ଲିୟର ସୁଭାଗଲା କୁହ। ହାଲୋ।
ହାଲୋ।
ହଁ ତମେ କଣ ଖାଇଛ?
ମୁଁ ଖାଇଥିଲି ଭାତ ଦିନରେ
ଆଉ କିଛି ଖାଇନ ସନ୍ଧ୍ୟାବେଳେ? ଅଁ। ହାଲୋ।
ତୁମେ?
ସନ୍ଧ୍ୟାବେଳେ ସନ୍ଧ୍ୟାବେଳେ କିଛି ଖାଇଁନ?
ନା। ହୁଁ।
ମୁଁ ଫାଷ୍ଟ ଚା ପିଇଲି ମୁଁ ଫାଷ୍ଟ ଚା ପିଇଲି ତାପରେ କଫି ଖାଇବିି କ ଫି ପିଇକି ଆଇଲି। ଆମେ ସେଦିନ ଯାଇଥିଲୁ ଯୋଉ ହଁ ମୁଁ ସେଦିନ ଯାଇଥିଲିଯେ କଫି ପିଇବାକୁ ବଟ୍ ସେଦିନ ନଥିଲା ସେଇଥିପାଇଁ ଆଜି ଯାଇଥିଲୁ ସେଇପଟେ ପିଦେଇ ପଳିଆଇଲୁ ଆଉ। ସାଙ୍ଗଟାରୁ ମୋର ଯାଇଥିଲୁ। ଭାଇ ତମେ କୋଉଠି କଣ କଣ?
ଭଲ ବୁଲୁଚ।
ହଁ ଆରେ କୋଚିଂଟା ସାର୍ ନାହାନ୍ତିତ ସେଇଥିପାଇଁ। ନହେଲେ ମୁଁ ବୁଲେନି ମୁଁ କ୍ଲାସ୍ କରେ ମୁଁ ସବୁବେଳେ କ୍ଲାସ୍ କରେ ବଟ୍ କୋଚିଂ ଟା ବନ୍ଦ ଥିଲାନା ଆଜି ମାନେ ସାର୍ ଆମର ନଥିଲେ ସେଇଥି ପାଇଁକି ପଳେଇଥିଲି। ହୁଁ ହୁଁ।
ହଁ ହଁ ଠିକ୍ ସେ ଖା
ଆଉ ଭଲ ବନେଇ ଆସେ?
ହଁ ଆଉ ମୁଁ ସବୁଠୁ ବଢିଆ କରିିବାକୁ ଯାଏ। ଖାଲି ମୋ ପାଇଁନା ସେ ଗୋଟେ ପାଉଡର ନାଇଁ ଗୋଟେ ବହଳିଆ କରେ ସେଟା କୋଲଡ କଫି କେବଳ ଯୋଉମାନେ ବନାନ୍ତି ବାହାରେ ସେଇମାନେ ପକାନ୍ତି। ମୋ ପାଇଁ ସେଇ ପାଉଡରଟା ନାଇଁ ଫିର ବି ମୁଁ ବହଳିଆ କରେ ମାନେ ମୋ ଓରିଓ ଚକଲେଟ ଆ ବିସ୍କୁଟ ତାପରେ ସେ ସିରପ ସବୁ ପକେଇକି ମୋର କହଳିଆ କରିଦିଏ।
ଆଉ ତାହେଲେ ମୁଁ ଗଲେ କୋଲଡ କଫି କୋଲଡ କଫି କରିବ
ହଁ ହଁ ମୁଁ କରିମି ନିଶ୍ଚିନ୍ତ। ତମେ ଗୋଟେ ଦୁଷ୍ଟ ଲୋକ।
ଆଗି?
ନା ମୁଁ କହିବି ତମକୁ ପରେ।
ହୁଁ
ହୁଁ କୁହ। କିଛି ଶୁଭା ଯାଉଛି ତମୁକୁ?
ହଁ ଦେହ ବେହ ଭଲ ଅଛି?
ହଁ ହଁ ଭଲ ଅଛିେ ଉମେଶ ଦୋକାନ ବଅନି। ଆଉ କୁଆଡେ ଆଉ ତଳେ ଆଜି କିଛି କଲନି?
ଆଉ ତମ ଦୋଉ ଛୁଆ?
ଛୁଆ ଶୋଇଛି। ଆମର ଦିଟା ଛୁଆ। ଗୋଟେ ମୂଷା ଛୁଆ ଅଛି। ହାମଷ୍ଟର ହାମଷ୍ଟର ହୁଁଁ ହୁଁ ତାକୁ କିନ୍ତୁ ମୁଁ ଭଲ ପାଏନି।
ଅଧିର କାଲି
ତାଣମ୍
କିଏ ରଖନ୍ତି?
ମାନେ ଭଲ ପାଏନି ମାନେ ରଖେ ମୁଇଁ କିଛି ମୁଇଁ ରଖେ ବଟ ମୁଁ ଆକୁ ଭଲ ପାଏ ମୁଁ ତାକୁ କଣପେ ଭଲ ପାଇବି। ମୁଇଁ
ହୁଁଁ ହୁଁ
ତାକୁ ଭଲପାଏ। ମୁଁ ଲୟାଲ ବା
ଅହଁ
ଛିଃ---ହୁଁ ଭୟଲ ସେ ଆସିକି ଶୋଇ ପଇଲା ମୋ ପାଖରେ ଶୋଇ ପଇଲା। କହିଲା ମାମା ମତେ ଘସ୍ ମୁଁ ଆସିବି ମାନେ ଉଁ ପେ ଶୋଇପଡିବ ମତେ କହିବ ଘସ୍। ତ ଚୋ ଚୋ। ଚୋଚୋଚୋ ହଁ ଆଉ କଣ କୁହ? ତମର ସ୍ଵସ୍ତି ଶିକ୍ଷା। କଣ?
ଘରେ ସମସ୍ତଙ୍କର ଭଲ?
ହଁ ସମସ୍ତେ ଭଲ। ତମେ?
ତମ ମନକୁ ଗଲା? ଏଇନେ କଣ ରୋଷେଇବାଷ ହେଲାଣି ନା ନାଇଁ?
ନା ନା ସନ୍ଧ୍ୟାବେେଳେ କିଛି ହେଇନି। ସନ୍ଧ୍ୟାବେଳେ କିଛି ହେଇନି ଖାଇବା।
କଣ ନା ଆଉ କିଛି ହେଇନି। ମାମା କଣ ଖାଇବା କରିବୁ? କଣ ଖାଇବା କରିବୁ? କରା ହେଇନି ହବ କଣ ଆଉ।
ଓ
ହୁଁ ହୁଁ ଆଉ ତମର ତମର ସେଠି କଣ କୋଲଡ କଫି ମିଳୁନି?
ନା
ଆଁ
ନାଁ ମିଳୁନି
ଯାଇ ମିଳୁନି
ହୁଁ
ତମ ସବୁ ସେଠୀ ଦୂର ଦୂର ନା ମିଳିିବ କି ଦୂର ରେ।
ହଁ।
ଆମର କିନ୍ତୁ ଏଇ ପାଖ ଆମ ଘର ପାଖରେ କୋଲ୍ଡ କଫି କିନ୍ତୁ ମୁଁ ଦୂରକୁ ଯାଏ ପିବାକୁ କାହିଁକି ନା ଘର ପାଖରେ ଯୋଉଟା ପାଣିଆ ପାଣିଆ
ସୋକାନ ବନ୍ଦ ଥିଲା ତାପରେ ଆଉ ବାବା କହିଲେ ମୁଁ କୋଉଠୁ ଆଣିବି? ତ କହିଲ କୂଅ
ଆ କୋଲଡ କଫି ପିିବା କୁ ଭଲ ଲାଗେ।
କେବଳ ମତେ ମତେ ଆଇସ୍କ୍ରିମ ଇଏ ସିଏ ମତେ ଏତେ କିଛି ଭଲାନି ମତେ କୋଲଡ କପି ଭାଇ ବଢିଆ ଲାଗେ ଯୁଆଡେ ଯିଅ ମତେ ଖାଇ କୋଲ ପିଆଇଦବ ସରିଲା। ମୋର ଶାନ୍ତି ସେ କୋଲଡ କଫି ଟା କିନ୍ତୁ ଭଲ ହେଇଥିବ ପାଣି ହେଇନଥିବ ପି ତା ହେଲେ ବି ଚଳିବ ଯେମିତି ହବ ମତେ କୋଣ କୋବି ଦରକାର ଆଉ। ଆଣିଆ କିନ୍ତୁ ନୁହ ସେ କାଠୁଆ ପିଇ ବି କାଠୁଆ ହିଁ ଆ ବ ବଢିଆ କରନ୍ତି।
ହୁଁ
ତମେ ପିଅ ତମେ କେବେ ପିଇନ ନା ପିଇନ
ନାଁ
ହଁ ସେଇଥିପାଇ ତମେ ଜାଣିନ ତମେ ପିଇଲେ କହିବ ଡେଲି ପିଇବାକୁ ତମେ ହଁ ତମେ ଆଉ ତାଙ୍କ ସହିତ କଥା ହଉନ?
ନା।
ହୁଁ
ନାଁ।
କଥା ହେଲେ ପିଇ କଥା ହେଲେ କହିଥାନ୍ତେ ପିଇ ପିଆଇଥାନ୍ତେ। ଛାଡ଼
କୋଲଡ କଫି କେବେ ପିଇନି।
ତାଙ୍କୁ କହିଥାନ୍ତେ ନା ସେ ପିଆଇଥାନ୍ତେ ପିଇନ ତମେ ଗୋଟେ କହିବା କଥା କି ନାଇଁ ମତେ ଏଟା ପିଇବାର ଇଚ୍ଛା ଅଛି ସେ କୋଉଠୁ କରି ଆଣିଥାନ୍ତ ପିଇଥାନ୍ତ।
ମୁଁ କହିବି ମୁଁ କହିବି କହି ମତେ ପିବାକୁ କ୍ରେଭିଙ୍ଗସ୍ ହେଉଚି। ଘରକୁ ଆସିକି ହଁ ମୁ ଚାଲ ପଠଉଛି ଘରକୁ ଆସ। ବାରୁକୁ ଆ ପଠେଇଲି ପୁଣି ଧୁଆ ହେବ ମତେ। ଘରକୁ ସିଏ ତା ତମ ଘର ଆମ ଘରଠୁ ତେର କିଲୋମିଟର। ତାଙ୍କ ଘର ଆମ ଘରଠୁ ଦଶ କିଲୋମିଟର ସେ ଦଶ କିଲୋମିଟରୁ ନେଇକି ଆସିବେ।
କଣ ଖାଇଥିଲ?
କଣ?
ଖାଇଥିଲ କଣ?
କଣ ଖାଇଥିଲ?
କଣ ଖାଇଥିଲ?
ମୁଁ ଦିନବେଳା ମୋମୋ ଖାଇଥିଲି ମୋମୋ ଖାଇଥିଲି ଦିନବେଳା।
ମୋମୋ ଖାଇଥିଲି ବା।
କଣ? ମୋମୋ ବି ମୋମୋ ବି ମୁଁ ବନ ବନେଇଥିଲି।
ହ୍ୟାଲୋ।
ହଁ ବନେଇଥିଲ?
ହୁଁ, ମୁଁ ମୋମ ଘରେ ବନାଏ।
ହଁ।
ମୋର ଫେମସ ବା।
ହୁଁ ପକା।
ହୁଁ
ମାଗଣା ଖାଇବାକୁ
ଷ୍ଟଲ ପକେଇକି ଭଲ ହୁଏ ବୋଲି ଷ୍ଟଲ ପକେଇବି ଏଇଟା ଭଲ କଥା ହୁ ଭଲ ରହିଲେ କାମ କିଏ କରିବ ଏମିତି ଖାଲି ଘରେ ଖାଏ ଏମିତି ସମସ୍ତେ ସମସ୍ତେ ହଁ ସମସ୍ତେ ମାନେ ଘରେ କଣ ବାହାରେ କଣ ବୋଉ ହାତ ର
ହ
ହାତ ର ଟେଷ୍ଟ ଅଲଗା ନା କିନ୍ତୁ ଆମ ଘରେ ମୁଁ କେମିତି ତୁ କହିଦେଲେ ବି ସେମିତିଆ କେହି କରିପାରି ମୋ ଭଉଣୀ କରିବ ମୁଁ ଆଜି ସୋୟାବିନ୍ ମୋମୋ କରିଥିଲି ହେଲା ମୋ ଭଉଣୀ କି ଯଦି କହିବ ସେ ସୋୟାବିନ୍ ମାନେ ସିଏ କ କରେ ଛତୁ ଛତୁଆ ଯେମିତି ଲାଗେନି ସେମିତିଆ ପୁରା ଲାଗିବ ହେଲା। ମାନେ ଏତେ ପାଣିଆ ପୁରା ମାନେ ତ ମାନେ କଣ କରି ପୁରେଇ ଥିବ ତା ଠିକ ନାହିଁ। ଆଉ ମୁଁ ମୁଁ କହିବି ଯଦି ଟିକେ ଗାଜର ପକା ସେ ଗାଜର ଏଡେ ଏଡେ କାଟିକି ପକେଇଥିଲା ଏବେ ସେ ଏବେ ରିସେଣ୍ଟ କରିଥିଲା ଏତେ ବଡ ବଡ ଗାଜର ମିଠା ମିଠା ଲାଗୁଛି ଯୋଉ ବାନ୍ତି ଭାଇ ତୁ କହୁଛି ଯାହା କହ ତୁ ହିଁ ବଢିଆ କରୁ ମୁଁ କାଇ ଭୁଲରେ କଲି ସେତେବେଳେ ମୋମୋ କରି ମତେ କହିବ କରିବାକୁ ହେଲା ଯେବେ ବି ମତେ ନ ନ କହିକି ନିଜେ କରୁଥିବ ମାମଲାତ୍କାରୀ ସେବେ ତାର ସେମିତିଆ ହବ ଖାଇପାରିବନି ଟୋଟାଲେ ପୁଣି ସିଏ ଯଦି କରିବ ନା ନଅଟା ଦିନେ କଲା ଆଠଟାରୁ ମୋମୋ ବସିକି କଲା ନାଇ ତାର ଏଗାରଟରେ ଶଇଲା ସେ ମୋମୋ ପୁରା ବେକାର ହେଇଥିଲା।
ହୁଁ ହୁଁ ମୁଁ ମୋମୋ କରିବି ମାନେ ଲୋକ ରହିବେନି ମୋମୋ ଦୋକାନୀ ସବୁ ପଳେଇବେ ଉଠିକି। ଡରିକି ମୋ ମୋମୋ ଖାଇକି। ମୁଁ ଖାଇଦେବି ଖାଲି ଖାଇଦେବି ମୁଁ କରି ହଉ ରଖୁଛି ଏ
ହଁ ହଁ ହଉ ରଖ କାଟୁନୁ